ହାଲୋ। ହଁ
ହାଲୋ
ହଁ କୁହ। ହାଲୋ ହଁ। ତମର ଭଏସ୍ ଆସୁନି ଭଲସେ। ହଁ ଭ ଭଏସ୍ ଆସୁନି ଭଲ ସେ। ଭଏସେ ଆସୁନି ଭଲ ସେ ତମର।
ହାଲୋ। ହାଲୋ।
ହଁ କୁହ ଆରେ କୁହ। ହାଲୋ।
ହାଲୋ।
ହାଲୋ ହଁ।
ହାଲୋ ହଁ ଏବେ ଶୁଭୁଲା ଶୁଭୁନଥିଲା ସେଳକୁ ହଁ ହଁ। ହଁ ହଁ ଏବେ ଶୁଇିଲା।
ହଉ କୁହ? ହଁ କୁହ? ମୁଁ ପା ତମୁକୁ କହୁଚି କୁହ ମତେ ଶୁଭୁଚି। ମୁଁ କହିଲି ମୁଁ ପା କହୁଚି କୁହ ଶୁବୁଚି ମତେ।
ହଁ ହଁ ମତେ ଏପଟେ ଶୁଭୁନଥିଲା ତ ଆଉ ହଁ ଆଉ କଣ କରୁଚନ୍ତି?
ଏଇ ଖାଇକି ଆସିଲି ଏବେଆଉ।
ଆଜି କଣ ଖାଇବା?
ଆଜି ହେଇଥିଲା ଯୋଉ ପସାରୁଣୀ ପ-ର ଜାଣିଚ?
ହଁ।
ହୁଁ ତାର ପୋଡପିଠା ହେଇଥିଲା।
ପସାରୁଣୀ ପତ୍ର ମୁଁ ଶୁଣିଚି ଏଇ ଯୋଉ ଏଁ ଜର ନା କଣ ହେଲେ ଏମତି ଯୋଉ ବାଟିକି ହେରିକା ପିଅନ୍ତି ସେଇ ପତ୍ର ନା?
ନା ନା ସେ ଜର ନୁହଁ ସେଇଟା ଯୋଉ ଅଣ୍ଟା ଆଉ ଆଣ୍ଠୁ ଯନ୍ତ୍ରଣା ହେଲେ ଖାଆନ୍ତି ପିଠା କରିକି ଖାଆନ୍ତି ନହେଲେ ଯିଏ ଯେମିତି ବ-ଭାବେ ଖାଇପାରିବ ଆଉ।
ପ୍ରଥମ ଥର ପାଇଁ ଶୁଣିଲି ହଉ ହୁଏ ବୋଲି ମୁଁ ବି ଜାଣିନଥିଲି ମୁଁ ଜାଣିଚି ଗୋଟେ ଏମିତି ଔଷଧୀୟ ହଉ ମାନେ ଚ ବୋଲିକି। ଏଁ ପିଠା ହୁଏ ଅହ ତାକ କଣ ମାନେ ଯୋଉ ଆଉ ସେମିତି ବାଟିକି ଯେମିତିଆ ପୋଡପିଠା ଜନ୍ତା ହୁଏ ସେଇଭଳିଆ?
ନା ନା ଉଷୁନା ଚାଉଳରେ ଉଷୁନା ଚାଉଳ ଟା ସାତ ଆଠ ଘଣ୍ଟା ପୂର୍ବରୁ ଭେଦାହବ ଏ ଭେଦା ହେଇକି ସେ ପତ୍ର ଦିଆ ହେଇକି ସେ ଟା ମାନେ ବହଳିଆ ହେଇକି ଯେମିତି ଆମର ବଡି ଆଣ ହଉଚି ସେମତି ବ ଟା ହେଇକି ପୋଡ ପିଠା ଯେମିତି ହୁଏ ସେମିତି କରିବ ଆଉ। ତା ଦେହରେ ଟିକେ ଘିଅ ଅଧିକ ଦେଲେ ଟିକେ ଭଲ ସ୍ୱାଦ ଆସେ ଆଉ।
ହୁଁ ପ୍ରଥମ ଥର ତମଠୁ ଶୁଣିଲି।
ହୁଁ ସେ ପିଠାଟା ଟିକେ ମାନେ ଗରମ୍ ଗରମ୍ ଟିକେ ଖାଇଲେ ଭଲ ଲାଗେ ଅଣ୍ଟା ଆଣ୍ଠୁ ବି ଟିକେ ଯାହାର ଯନ୍ତ୍ରଣା ହଉଥିବ ଟିକେ କମ୍ ଲାଗେ ଆଉ। ହୁଁ।
ଆଉ
ଏବେ ତ ମାନେ ଆଣ୍ଠୁ ଅଣ୍ଟା ଯନ୍ତ୍ରଣା ସବ ଘରେ ଘରେ।
ଅଳ୍ପ ବୟସ୍ ସ ଲୋକମାନେ ତ ଯିଏ ସବୁ ବସିକି କାମ କଲେ ତାଙ୍କର ତ ସବୁ ଅଣ୍ଟା ଯନ୍ତ୍ରଣା। ବୟସ୍କ ଲୋକଙ୍କର ଆଣ୍ଠୁ
ସମସ୍ତଙ୍କ ଯାତ୍ରା
ହଁ ସେଇଥିପାଇଁ ହେଇଥିଲା ଆଉ। ଆମ ବାଡିରେ ବହୁତ୍ ଗୁଡେ ମାନେ ମାଡିକି ହେଇଚି ତ। ଯେତବେଳେ ଇଚ୍ଛା ହୁଏ କରିକି ଖାଉ ଆଉ।
ଉଁ ହଁ ନା ମୁଁ ସେଇଆ ମୁଁ ଜାଣିଚି। ମାନେ ଏମିତି ଶୁଣିଚି ମାନେ ଗୋଟେ ଔଷଧୀୟ ଗୁଣ ସେଥେରେ ଅଛି। ଖାଆନ୍ତି ମାନେ ଏମିତି ବାଟିକି ଖାଆନ୍ତି ମୋ ଏମତି ଏଥିରେ ମାନେ ପିଠା ହରିକା ହୁଏ ବୋଲି କେବେ ଜାଣିନଥିଲି। ଆଉ
ଆଚ୍ଛା।
ହଁ ଆଉ କଣ? ଆଉ ଆଜି ଦିନ ଟା କେମ୍ ଯାଇଚି?
ହଁ ଦିନ ଟା ବହୁତ ଭଲରେ ଗଲା। ସକାଳୁ ତ ଉଁ ମାନେ ଉଁ ରୋଷେଇ ଆଉ ଉଁ ପିଲାର କାମ। ଏମିତିରେ ସଖାଳ ଟାଇମ ଟା ଅ ମାନେ ସମୟଟା ପଳେଇଲା। ଆଉ ଦ୍ବିପ୍ରହରେ ଉଁ ଟିକେ ଉଁ ମୋବାଇଲ ଦେଖୁଥିଲି ତାପରେ ପୁଣି ଖିଆ ପିଆ। ଘର କାମ କରିକି ସନ୍ଧ୍ୟା ଦେଇକି ଆଉ କିଛି ତ କାମ ନଥିଲା। ଏମିତି ବସିଥିଲି କିଛି ବନ୍ଧୁଙ୍କ ସହ କଥା ହଉଥିଲି।
ହଁ।
ହୁଁ।
ଆଉ ବର୍ଷା ହେଇଚି ସିଆଡେ ଆଜି?
ନା ବର୍ଷା ତ ହେଇନି କିନ୍ତୁ ଓ ପାଣି ପାଗ ଟିକେ ମାନେ ନରମ ଅଛି ଆଉ। ଖରା ନାଇଁ କି ବର୍ଷା ବି ନାଇଁ ଭଲ ପାଗ।
ହଉ ମୁଁ ଆଜି ସେମତି ଆ ଉଠି ସକାଳୁ ନିଜ କାମ ଯାଇ ସ୍କୁଲ ଯାଇ ଆସି ଉଁ ଅଁ ସ୍କୁଲ ରୁ ଆସି ତାପରେ ଘରେ କିଛି ଟା କାମ ଥିଲା କରି ତା ଉଁ ତାପରେ ଖାଇ ପିଇକି ଟିକେ ଶୋଇଥିଲି ଉଠିକି ଏବେ ବସିକି ଗୋଟେ କାମ ଥିଲା ଉଁ ଅଲଗା ସେ କାମ ଗୁରା ଟିକେ କରୁଥିଲି ସେ ଲେଖା ଲେଖି କରିଆର ଥିଲା। ଆଉ ତାପରେ ମୁଁ ମୁଁ ବସଥିଲି ଆଉ ଏମତି ଆଉ। ଆଉ କଣ କୁହ। ଆପଣଙ୍କ ଘରେ କିଏ କିଏ ଅଛନ୍ତି ତମର? ହ୍ୟାଲୋ। ହ୍ୟାଲୋ। ପ